ଓ!
ହ୍ୟାଲୋ!
ହୁଁ, ହ୍ୟାଲୋ! ମୁଁ କଥା ଟିକେ ଶୁଭୁଛି?
ହଁ ତୁମ କଥା ଟିକେ ଶୁଭୁଛି। ଆମ କଥା ଟିକେ ଶୁଭୁପି। ହଁ ଭଲଶୁଭୁ ହଁ ଠିକ୍ ଠାକ୍ ଶୁଭୁଛି
ହଁ ଠିକ୍ ସୁଭୁଛି। ହଁ ଆଉ କଣ କରୁଚନ୍ତି?
ହଁ ଏବେ ଖାଇକି ଆସିଲୁ। ଆଉ ଆପଣ କଣ କହୁଛନ୍ତି?
ଆ କିଛି ନାହିଁ ଖାଇକି ଆସିି ଗଡୁଚି। ଆଉ କଁ
ଆଚ୍ଛ
ଆଉ ସବୁ ଦେହ ଭଲ ଅଛିଠି ସବୁ?
ହଁ ହଁ ଦେହ ଭଲ ଅଛି। ସିଏ ଟିକେ ଟିଏ ଏଡସ୍ ହେଇ ଯାଇଥିଲା। ଟିକେ ବସ୍!
ଓହୋ! ଆପଣ କିଛି ଭୁଲ କାମ କରିଥିଲେ କି?
ଆଁ!
ଆପଣ କିଛି ଭୁଲ୍ ଭାଲ୍
ନାଁ ଭୁଲ ଭାଲ କାମ ନୁହଁ। ସେ ବସା ଗୋଟେ ତାକୁ କାମୁଡି ଦେଇଥିଲେ।
ହଁ, ମଶା କାମୁଡ଼ିଲେ ଆପଣଙ୍କୁ ସେଇ ରୋଗ ଗ ହବନି ମ୍ୟାଲେରିଆ ହବ, ଆପଣଙ୍କୁ ମାଈଇଲୋଫେନିସ୍ ହବ। ନା ନାଇଁ ଆପଣ ଭୁଲ ଭାବିଛନ୍ତି, ଆପଣଙ୍କୁ ସେ ରୋଗ ହୋଇନାହିଁ। ହଉ ଆପଣ ଟିକେ! ଟିକେ ବା ଭୁଲ୍ ଭାବି ଦେଇଛନ୍ତି ବୋଧେ?
ପଚାରିଲି ତମେ କଣ ଖାଇଚ?
ଆ କଣ ଖାଇବି? ନା ହର୍ଲିକ୍ସ ଟିକେ ଖାଇଥିଲି ଆଉ।
ଓହୋ! ହଲିକ୍ସ ସିଏ ଖାଇଥିଲ ନା।
ହଁ ହଁ। ଆଣ୍ଡ ଟିକେ ଡାଏଟରେ ଅଛି ତ, ବେଶୀ କିଛି ଖାଇ ହଉନି ଆଉ।
ହଁ, ନାଇଁ ନାଇଁ ନାଇଁ ଏମିତି କମ୍ କମ୍ ଖାଇବା କଥା। ସେ ଅଧିକ ଖାଇଲେ କଣ ହବ ସେ? ମୁଁ ମୋତ ଏନେ, ମୁଁ ତ ଏନେ ଗୋଟେ ହାଜମିଲା ଖାଇଦେଇଛି।
ଓହୋ! ଆ ବହୁତ ପେଟ ଫୁଲ ହେଇଆଇଥିବ ତ କାହିଁ
ସେ ପେଟ ସେ ବାଇ ପୁରା ଫୁଲ ହେଇକି, ମୁଁ ଦି ଥର ହଗି ସାଇଲିଣି। ଆଉ
ଓହୋ! ତାହେଲେ ଆଉ ଆଉ ଥରେ ଖାଇବାକୁ ପଡିବ?
ହୁଁ ନାଇଁ ସେ ଆଉ ଟିକେ ଅଛି। ସେ ହଜମ ହେଲା ପରେ ଆଉ ଟିକେ ଖାଇମି। ହଁ ଭାବୁଛି ଭାବୁଛି ନା ଦି ଦିନ ଖଣ୍ଡେ ଖାଇବିନି ହେଇଗଲା। ହ
ସେଇଟା ଟିକେ ହେଭି ଖାଏଟା ନା, ଆପଣ ତାକୁ ଟିକେ ଦେଖି ଚାହିଁ ଖାଆନ୍ତୁ।
ସେ-ସେଇ ହଉଛି। ତ ମୁଁ-ମୁଁ-କଣ ମୁଁ-ମୁଁ ଭାବୁଛି ୟା ପରେ ଖଣ୍ଡ ଖଣ୍ଡ କରି ଖାଇ
ହଁ ହଁ ସେ ହେଇଯିବ ହେଇଯିବ ଠିକ୍ ହେଇଯିବ।
ର ତା ଆଚ୍ଛା। ହଁ ହୂ ପୁରା ଆଉ ବୁଝିପାରୁଛ ଆଉ ଆଉ କଣ ଆପଣ ଘରେ କଣ ସବୁ ଠିକ୍ ଠାକ୍ ଆଁ?
ଟାକ୍ ଆପଣଙ୍କ ଘରେ?
ହଁ ଆମ ହ ଆମ ଘରେ ଗୋଟେ ବାପା ଗୋଟେ ମା ଗୋଟେ ଭାଇ ଗୋଟେ ଭୋଉଣୀ ଗୋଟେ କୁକୁର ଦି ତିନଟା। ହେଲା ଆଉ ସେ ଗାଈ ଦଶଟା ଖଣ୍ଡେ ଅଛି ଆଉ।
ହଁ ଆଉ ଗାଡ଼ି ଫାଡ଼ି କଁ ଅଛି ଆ
ହଁ ନାଇଁ ଗାଡ଼ି ନାଇଁ ସେଇ ଘୋଡ଼ା ଘୋଡ଼ାକୁ ବି ଗାଡ଼ି ବନେଇଦବ। ଘୋଡ଼ା ଗାଡ଼ି ଜାଣନେଇ କେମିତିକା।
ହଁ ଭଲ କଥା ଆପଣ ପ୍ରଥମରୁ ଚଲେଇ ଆସୁଚନ୍ତି ଘୋଡ଼ା ଗଡ଼ି ତାହେଲେ ନାଁ ହଁ ଆପଣ ସ୍ ହୁଁ।
ଘୋଡ଼ା ଆମୁକୁ ଚଲଉଥୁଲା ଏବେ ଆମେ ଘୋଡ଼ାକୁ ଚଲଉ।
ଓହୋ ଆ ହେଇଥିବ ଏଇପାରେ କିଛି।
ହଁ ସେ ସେ ପର୍ସନାଲ୍ ସମସ୍ତ ବ୍ୟକ୍ତିଗତ
ହଁ ବ୍ୟକ୍ତିଗତ ସମସ୍ୟା କିଏ ଗାଡ଼ି
ନାଇଁ ଏବେ ଏବେ ମୁଁ ମୋର ଗୋଟେ ପୂର୍ବରୁ ଗୋଟେ ବି ଏମ୍ ଡବ୍ଲୁ ଗୋଟେ ଥିଲା। ଏ ବ୍ଲାକ୍ କଲର୍ ବି ଏମ୍ ଡବ୍ଲୁ। ସେ ବି ଏମ୍ ଡବ୍ଲୁ ଇଏ କଣ? ଆପଣ ଦେଖିଥିବେ ବା ମୁଁ ବି ମୁଁ ବି ଜେ ମୁଁ ପ୍ଲସୁରେ ଯୋଉ ବି ଜେ ବି କଲେଜ୍ କୁୁ ନେଇକି ଯାଉଥୁଲି ବି ଏମ୍ ଡବ୍ଲୁ।
ହଁ ହଁ ଆପଣ ହଁ ମନେ ପଇଲା ମନେ ପଇଲା କଳା କଲର୍ ର ଗୋଟେ ଗାଡ଼ିଟା।
କଳା କଲର୍ ବି ଏମ୍ ଡବ୍ଲୁ ଟା ହଁ ସିଏ ସିଏ ଏ ବି ଏମ୍ ଡବ୍ଲୁ ର ଏତେ ଭଲ କଣ୍ଡିସନ୍ ଏତେ ଭଲ କଣ୍ଡିସନ୍
ଆପଣଙ୍କ ଭାଇ ଚଲଉଚନ୍ତି ବୋଧେ ବି ଏମ୍ ଡବ୍ଲୁ ଏବେ?
ଇ ହ ନାଇଁ ସେ ଡି ଏମ୍ ଡବ୍ଲୁ ହଁ ତା ଗୋଡ଼ ପାଉ ତା ଗୋଡ଼ ପାଉନି ସେଥିପାଇଁ।
ଓହୋ ଆପଣ ତା ଗୋଟେ କାମ କରନ୍ତୁ ତାକୁ ଶଗଡ଼ ଆଣିିକି ଦିଅନ୍ତୁ ଶଗଡ଼।
ନାଇଁ ସେ ଶଗଡ଼ ନୁହେଁ ସେ ଇଏ ଟଲି ଚଲେଇବ କୋହୁଚି।
ଓହୋ ଟ୍ରଲି ଆଉ
ହଁ ସିଏ ସିଏ କଲେ ସି ସ୍କୁଲ୍ ଯିବା ଆସିବା ସହ କାମ ବି ହେଇଯିବ ସିମେଣ୍ଟ୍ ଫିମେ ଏଣ୍ଡ୍ ଏପଟ ସ ଗୋଟେଇ କରିଦେବେ।
ହଁ ହଁ।
ଓ
ହଁ ନାଇଁ ତାକୁ ସେ ଏବେ କୋଉ ସ୍କୁଲ୍ ରେ ପଢୁଚି କି?
ହୁଁ ସିଏ ଏବେ ସରସ୍ଵତୀ ଶିଶୁ ବିଦ୍ୟା ମ
ନାଇଁ ଆପଣଙ୍କ ପାଖରେ କିଏ ଗୋଟେ ବସିକି ପାଟି କରୁଚି ଯାହା ଶୁଣା ଯାଉଚି।
ହଁ ସିଏ ସେ ଯିଏ ସେ ସରସ୍ଵତୀ ସ୍କୁଲ୍ ରେ ପଢୁଚନ୍ତି ତ ସିଏ ପାଖରେ ବସି ଶୁଣୁଚନ୍ତି ଆମ କଥା। ଆମ କାମ୍ କାମ ଧାମ ଚାଲଚି ଆଉ ଟିକେ ଟିକେ ସେ ଆ ସେଇ ସେ ହଳ କରିବାକୁ ଯାଇଥିଲେ ଆଉ କୁହ ହଁ ସେ ଚାଷ ଆଜିକାଲି ତ ଭଲ ହୋଉନି ଆଉ।
ଅଁ ଚାଷ ବାସ ଏବେ ପାଣିପାଗ ଟିକେ ବୋ ଖରାପ ଅଛି ତ। ଏ ଚାଷ ବାସ ଟିକେ ଅସୁବିଧା ହଉଚି ଆଉ ଆମର ବି ସେଇୟା ହଉଚି ବା। ଆମର ମକା ଚାଷ କରିଥିଲୁ ସେ ମକା ମଝିରେ କଣ ଆଳୁ ଉ
ଖରା ଦିନରେ
କଁ କହିଲେ ଭାଇନା? ହଁ ହଁ ହଁ। ହଁ ହଁ ହଁ।
ଲେ ତୁ ମାରିବା ହାଗେ
ହଁ ହଁ ମାଟି ହାଇବ୍ରିଡ ମାଟି ଟିକେ ତ ସେଇ ପାଇଁ ଟିକେ ଏମିତି ଅସୁବିଧା ହଉଛି ଆଉ।
ଆମର ତ ମାଟି ଚାଷ ବି ଦଉନି।
ଓହୋ ଆପଣ ତ ଘୋଡା ଚରାଇ ଦଉଥିବେ ସେଇ ଜମିରେ ଆଉ। ଆପଣଙ୍କର ଚାଷ କେମିତି ହବ?
ସେ ନାଇଁ ସେ ନାଇଁ ମୁଁ ଗୋଟେ ଥର ଘୋଡା ଚଲ ଘୋଡା ଚଲାଉଥିଲୁ ମୋ ବାପା ମତେ
ଓହୋ ଆପଣଙ୍କ ବାପା ତାହେଲେ ବଳଦ ଚଳାନ୍ତି ନା?
ହଁ ମତେ ଚଲାନ୍ତି।
ଓହୋ ଆପଣଙ୍କର କୋ କାର ଫାର୍ ଥିଲା ଗୋଟେ କଣ କହୁଥିଲେ କାର ଥିଲା ଗୋଟେ?
ହୁଁ ନାଇଁ ସିଏ କାର କାର କ ଆମେ ମଡିଫାଇ କରିକି ସେ ବି ଏମ ଡବ୍ଲୁ ର କରି ଦେଉଚୁ ଯୋଉ ବି ମ ଡବ୍ଲୁ ତମେ ଦେଇଚୁ
ଓହୋ।
ମୁତ ମାଇଲାଇ
ହଁ ଆ କିଛି ଅସୁବିଧା ନାହିଁ ସେଇ ଘୋଡା ସବୁ ଆଗରୁ ଚାଲିଥିଲା କି ଏବେ କାହିଁ ଚାଲିବନି।
ନାଇଁ ସେ ଚାଲ ଇସ ବାଃ ଆପଣଙ୍କର ଦୁଆ ଞ୍ଚି ଆପଣଙ୍କ ପାଖରେ ବ୍ରେନ୍ ଅଛି?
ନା ନା ବ୍ରେନ ଟା ନାହିଁ କାଇଁ।
ଆଚ୍ଛା ଆଚ୍ଛା ସେଇବ ହ ନାଇଁ ନାଇଁ ମାନେ ମୋ ପାଖରେ ବ୍ରେନ ଗୋଟେ କମ ଥିଲା ତ ମୁଁ ସେଇଥି ମାଗୁଥିଲି କାଳେ ସେ ବ୍ରେନ
ଓହୋ ଆ ସେମିତି କିଛି ନାହିଁ ଅନଲାଇନ୍ ମିଳିଯାଉଛି ଏବେ ହଁ।
ଆଚ୍ଛା ଅନଲାଇନରେ ମିଳୁଛି ଓହୋ।
ହଁ ଅନଲାଇନରେ ମାତ୍ର ଦି ଲକ୍ଷ ଟଙ୍କା। ହଁ ମାତ୍ର ଦି ଲକ୍ଷ୍ୟ ଟଙ୍କା ଆପଣ ଅର୍ଡର କରିଦିଅନ୍ତୁ।
ନା ମୁଁ କହିଲି ବାଦାମ ଖାଇଲେ
ନା ନା ବାଦାମ ଖାଲି ବାଦାମ ନୁହଁ ସେଇଟା ହଉଛି କଣ କହିଲେ ଆଲମଣ୍ଡ ଖାଇଲେ ହୁଏ। ବାଦାମ ଖାଇଲେ ଆପଣଙ୍କ ଶକ୍ତି ବଢିବ।
ମୁଁ ସେ ଡାଇମଣ୍ଡ ଚୌତିରେ ଅଛି।
ଓହୋ ଭଲ କଥା ଭଲ କଥା। ହଁ ହଁ ନାଇଁ କିଛି ଅସୁବିଧା ନାହିଁ ବାଦାମ ଖାଆନ୍ତୁ ଆଲମଣ୍ଡ ଖାଆନ୍ତୁ ଯାହା ଖାଆନ୍ତୁ ଟିକେ ସକ୍
ନାଇଁ ଆପଣଙ୍କ ଗୋଟେ କାମ କଣ କେବେ ଭୋଟ ଟାଏ କରୁନାହାନ୍ତି? ହୁଁ।
ଆଜ୍ଞା ଆଜ୍ଞା ଅଛି ଅଛି ଆପଣ ଅସୁ ଶୁଣି ନାହାନ୍ତି ବୋଧେ ଆପଣଙ୍କର ଦାମିକିଆ କଫି ଯୋଉ ହାତୀର ଗୁହର ବି ତିଆରି ହୋଇଚିଆଇ। ଆପଣ ଯୋଉ ଦାମିକିଆ କପ୍ ନା ନା ଆପଣ ଯୋଉ ଦାମିକିଆ କପ୍ ଫି ସବୁ ପିଉଛନ୍ତି ଆପଣ ଯୋଉ କହିଲେଣି କି ସେଇଥିରୁ ତିଆରି ହେଇଥାଏ ହାତୀର
ଆଚ୍ଛା ଆଚ୍ଛା ନାଇଁ ଆମୋନେ ଡାଇରେକ୍ଟ ଖାଉ ସେଗୁଡାକ ଏ
ହଁ ଡାଇରେକ୍ଟ ଆପଣ ଚିପୁଡିବେ ଖାଇବେ। ନାଇଁ ନାଇଁ ଆପଣ ଆ ମଣିଷ ବର୍ଷେସ ଆ ହୋଉ ଜନ୍ତୁ ଦେଖିଛନ୍ତି? ଟିଭିିରେ ଗୋଟେ ଦିଏ ଗୋଟେ ସୋ ଟା ଆ ଟିଭିରେ ଗୋଟେ ସୋଟା ଦିଏ ମଣିଷ ଭର୍ସେସ ଜନ୍ତୁ। ହଁ ସେଇଥିରେ ଆପଣ ଦେଖିବାକୁ ପାଇବେ ଏମିତିଆ ସବୁ ଜିନିଷ ହଁ ବଞ୍ଚି ସବୁ ତକ ପ୍ରକ୍ରିୟା
ହଁ ହଁ ସେଇଟା ଆମେ ଆମେ ଘରେ ସବୁ ଆପ୍ଲାଏ କରୁ ଯେତେବେଳେ ମାମା ଆକ୍ରମକ ହୁଛନ୍ତି।
ହଁ ହଁ ହଁ। ଅ ଆକ୍ରାମକ ପରିସ୍ଥିତି ଆସିଲେ ସେଭଳିଆ ସବୁ ବଞ୍ଚିବାର ନୂଆ ନୂଆ ବାହାନା ଖୋଜିବାକୁ ପଡନ୍ତି।
ସେ ମଝିରେ ମଝିରେ ମାରଣାତ୍ମକ ଆକ୍ରମଣ କରନ୍ତି।
ହଁ ମରଣାତ୍ମକ! ମରଣାତ୍ମକ!
ହଁ ତ ଆମେ ଖୋଜୁ ଗଛ ଗଛ ଖୋଜୁ ଉପରକୁ ଚଢେଇବା ପାଇଁ କିନ୍ତୁ ଗଛ ବ ଏ ଯୋଉ ତମର ଇଏ ହେ ମୁଁ
ହଁ ହଁ। ଆଉ ଠିକ ଅଛି ଆମର ଏବେ କିଛି ଅସୁବିଧା ନାହିଁ, ଆମେ ବଞ୍ଚେବା ପାଇଁ ସବୁ କିଛି କରିଦଉଛୁ। ଉପାୟ ବହୁତ ସାରା ହେଇଗଲାଣି ଏବେ। ଆଗ ଭଳିଆ ଆଉ ନାହିଁ ପରିସ୍ଥିତି ନା। ହଁ ଆଗରୁ ଘର ଛାଡି ପଳୁଥିଲେ ନା ଆଗରୁ ସବୁ କଣ ଟିକେ ହେଲେ ଘରେ ସାର ପଳଉଥିଲେ
ଆ ସରଛି ସେଛବେେ ଘର ଛାଡ଼ି ଯିବା ଦରକାର ନାହିଁ ସେ ଘର ଲୋକେଇ ହ ବାହାର କରିଦଉଛନ୍ତି ଆଉ।
ହଁ ହଁ ଆପଣଙ୍କ ଏଟେ ପରିବାର କଣ କଣ କେମିତି ଅଛି କଣ ଅଛି?
ପରିବା ରେଟ୍ ସିଏ ଆମର କମି ଯାଇଛି ପରିବା ରେଟ୍ ଆଳୁ କିଲୋ ଶହେ ଟଙ୍କା ହେଇଯାଉଛି।
ଓହୋ ଆମର ଆଡେ ତ କଣ? ଶହେ ନବେ ଟଙ୍କା ଅଛି ପିଆଜ କିଲୋ।
ଆଚ୍ଛା ଆଚ୍ଛା ଆମର ତ ମାନେ ଇଏ ରେ ରେ ବିକି ଚାଲିଛି ତିନିଶହ ଅନେଶତ ଟଙ୍କାରେ
ହଁ ଆମର ବେଳେ ବେଳେ ଅଫର ଆସୁଛି ଗୋଟେ ବିଲ ରେ ଗୋଟେ ଫ୍ରି
ଆଚ୍ଛା ଆଛା ଆମେ ସେଇ ଫ୍ରି ବାଲା ଟା ନେଇ ଆସ ଗୋଟେ କିଣା ବାଲା ଟା କଣ?
ହଁ ଏବେ ବା ଚାଲିଲା କି ଆ ଜଣ ଲୋକ ସେଇଟା ବି ଦଉନାହାନ୍ତି ଆମ ଆଡେ। ହଁ ଆଉ ତମର କଣ ପରୀକ୍ଷା ପରୀକ୍ଷା ଆସିଥିଲା କଣ ପାଇଥିଲ ମୁ
ହୁଁ ହୁଁ ସେ ପର ହିଁ ଆସିଲ ତ ସେ ଯ ଏବେ ଆଉ ମାନେ ବେଶୀ ପଢାପଢିଢନି ଜ୍ଞାନ ଗେମ ପେମ ଖେଳୁଛି ଟିକେ
ଅ ହଁ କିଛି ନାଇଁ ସବୁ କିଛି ହେଇଯିବ ସମୀ ଟିକେ ପଡା ଛୁଆ ଟା
ଛା ଠିକ ଅଛି କଣ ଅ ଆମର କଣ ଅଛି। ସେ ସେଇକୁ ଆସି ହଳ କରୁଛୁ।
ହଁ ନାଇଁ ଆପଣ ଥରେ ଟପର ହେଇଥିଲେ ଆମ ସ୍କୁଲରେ ଆମେ ମନେ ଆପଣ ଆମର ଜଣେଥିଲେ ମନେ ଅଛି ଆପଣଙ୍କର ସଞ୍ଜୀବ ସାର ବୋଲିଥିଲ। ଶିକ୍ଷକ ଥିଲେ ସଞ୍ଜୀବ ସଞ୍ଜୀବ ଆପଣ ତାଙ୍କୁ ପାଠ ପଢଉଥିଲେ? ଆପଣ ତାଙ୍କୁ ମଝିରେ ମଝିରେ ପାଠ ପଢଉଥିଲେ ଆପଣ ମନେ ଅଛି?
ଆରେ ଠ ଠିକ ଠିକ ଅଛି ଅଛି। ଆଛ ହଉ ଟିକେ ହଉ ମୋର ଦେଖୁଛି ମୋର ପୂଜା କରିବା ଟାଇ ହେଇଗଲା ତ ମୁଁ ଯାଉଛି ପୂଜା ପୂଜାରେ ନା! ହଁ ହଁ ମୁଁ ମୁଁ ଏନା ବ୍ରସ୍ କରିବି ବ୍ରସ୍ କରିବି।
ହଁ ହଁ ହଁ ହଉ ଠିକ ଅଛି ଠିକ୍ ଅଛି।